ହ୍ୟାଲୋ ହଁ ଏବେ କୁହ ଏବେ ହେଲା।
ନାଇ ବା ଇଏ କଣ କୁହନି ଏଇ ଯୋଉ ଫୋନଟା ନୁହେଁ ନା ତାର ପଡିକି ଭାଙ୍ଗି ଯାଇଥିଲା ମୁଁ କଥା ହଉଛି ଦେଖି ଦେଖିଲା ବେଳକୁ ବାଗେଇଥିନୁ ତା ଉ ଉପର କାଚଟା ବାହାରି ଯାଉଛି ମୁଁ ତାକୁ ଖାଲି ସେଟ୍ କରିକି କଥା ହଉଛି ଜାଣିଲ ନା ଆ ସେଇଆକୁ ଝିଅଟା ଦେଖୁଥିଲା ତ ଆପ୍ ଟା ଖୋଲି ନଥିଲା ସେଇନାଗି ଛି ନାଗିଲାନି ହଁ ବା ତାକୁ ଫେରେ ବାଗେଇବା
ନାଇଁ ସେଥିପାଇଁ ମୁଁ ବାଧ୍ୟ ହେଇକି ନହେଲାଠୁ ମୁଁ ଆପନ୍ ଆ ନମ୍ବରରେ କଲ୍ କରିଦେଲି।
ହଁ ନା ଭଲ କରିଛ କାହିଁକି ନା ନମ୍
ହଁ। ଆଗ ତ କଥା ହବ ନା ପରମିଶନ ହବା ତାପରେ ନମ୍ବରରୁ କଲ୍ କରିବା ବାଧ୍ୟ ହବ କଣ ପାଇଁ ନା ଆଗ ପଚାରିବ କି ନାଇ ଦିଦି ଫ୍ରି ଅଛ କି ନାହିଁ କି ନହେଲେ ମେସେଜ କରିବ କି ନହେଲେ କଲ୍ କରି
ନା ଆଜି ଆଜି ଯାର ଯା ହେଲେ ଛ ନା ମୁଁ କଣ କହିନି କହି ଆଜି ଛଅଟା ହଉଛି ଏ କରିଦିଅ ଜାଣିଲ ନା ତୁମେ ଛଅ ଥର ମୁଁ ଛଅ ଥର କରିଦିଏ ଶୁଭୁଛି ନା କରିସାରିଲା ପରେ ତାପରେ ମୋର ଆଉ ଗୋଟେ ଫୋନ ମୋର ଅଛି ଆଉ ଚାରିଟା ବାକି ମୋର ଏଇଟା ଆମ ଝିଅର ଜାଣିଲ ନା ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
ହୁଁ କୁହ
ମୁଁ କହିଁଲି ହଁ ମୁଁ କହିନି ହଁ ହ୍ୟାଲୋ ସୁଭିଲା ନା?
ହଁ ଶୁଭୁଛି କୁହନ୍ତୁ ସବୁ ଶୁଭୁଛି ଶୁଭୁଛି କୁହ।
ତ ମୁ କହିଲି ମୁଁ କହିଲି ଏଇଟାରେ ଛ
ମ
ହଁ ହୋଉ ଅସୁବିଧା କଣ ଭଲ ନା ଆଉ।
ହଁ ଆଜିି କଣ ଖାଇଥିଲ?
ଆଜି ଖାଇଥିଲି ଗରମ ଭାତ ଗରମ ଭାତ ପୋଟଳ ତରକାରୀ ସନ୍ତୁଳା ଆଉ ଓ ଆଜି ତ ଶନିବାରେ ପୋଡା ପୋଡି ଟିକେ ହେଇଥିଲା ଦଳା ଦୁଳି ହେଇଥିଲା ଆଉ ମିଚର ବଡିଚୁଡା ଟା ଖାଇଥିଲି ଆଉ ହ
ହଁ ଅଦ ଆ କହୁନ ଆମର ଆଜି କହିବୁନି କାଲି ମୁଁ ପୁରୀ ଯାଇଥିଲୁ ତ। ଆ ପୁରୀ ଯାଇଥିଲି
ସେଇଥିପାଇଁ ପଖାଳ କରିଦେଇଥିଲୁ। ପଖାଳ ଆଉ ହଉଛି ପୋଇ ତରକାରୀ କଲରା ଗୋଟା ଭଜା ଆଳୁ ଭର୍ତ୍ତା ଆଉ ଗୋଟେ ଏଇ ଯୋଉ ଲେମ୍ବୁ ନୁହେଁ ଲେମ୍ବୁ ତାକୁ ଟିକେ ଚକୁଡି ଦେଲୁ ଆଉ ଖାଇଲୁ ଆଉ ହଁ। ପଖାଳ ଖାଇଲୁ ଆଉ କାଲି ଟିକେ ବୁଲାବୁଲି କରିକି ଦେହ ଭଲ ଲାଗିଲାନି ଆଉ ଆମ ଏଠି ବର୍ଷା ଜୋରରେ ହେଲାଣି ତମେ ସିଆଡ଼େ ହୋଉଛି ନା? ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ନେଟୱାର୍କ ପାଉନି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ବ ହ୍ୟାଲୋ। ବର୍ଷା ବର୍ଷା ବର୍ଷା ଯୋରେ ହେଲାଣୀ ତମ ହ୍ୟାଲୋ ବର୍ଷା ଜୋରରେ ହେଲାଣି। ତମର ସେଠି ବର୍ଷା ହଉଛି ନା? ତମର ଅଛି ହ୍ୟାଲୋ।
ଜି ହ୍ୟାଲୋ ହଁ ହ୍ୟାଲୋ।
ମୁଁ କହିଲି ମୁଁ ବା ପଦାକୁ ଆସିଲି ବର୍ଷା ଜୋରରେ ହୋଉଛି।
ଓହୋ ହଁ ସୁବୁ
ବ ସୁବୁଛିି ନା ହ୍ୟାଲୋ
କଣ କରିବା ବର୍ଷା ତ ହଉଛି ବର୍ଷା ତ ହଉଛି କଣ କରିବା।
ନାଇଁ ଏଇ ଗୋଟେ କରିଦିଅ ମାନେ ବର୍ଷା ଟା ହୋଉଛି ଶୁଭୁଛିି ନା କୁହନି ତୁମକୁ?
ହଁ ମତେ ତ ଶୁଭୁଛି।
ହୋଉ ହୋଉ ତାହେଲେ ମୁଁ ପଦାକୁ ଆସିଛି ମୁଁ ଟିକେ ଏଇ ସେଢି ଉପରେ ଠିଆ ହେଇଛି ତମେ କଥା ହେଇଯାଅ ତାପରେ ବର୍ଷା କମି ଯାଉ
ହଁ।
ଫେର କରିବା ଆଉ କୁହ କୁହ। ହଁ ଆଉ ତମର ଛୁଆ ପିଲା କଣ ଝିଅ ନା ପୁଅ?
ପୁଅଟେ ଝିଅଟେ।
ପୁଅ ଟିଏ ଝିଅଟିଏ ଆଉ ଯା ଭଲ
ପାଞ୍ଚ ବର୍ଷ ଝିଅକୁୁ ତିନି ବର୍ଷ ଆଉ।
ଓହୋ ଏଇ ବର୍ଷା ଟା ହୋଉ ଉ ହେଇଥିଲା ଜୋରରେ ପୁରା ଜୋର ହୋଉଛି ସେଁଇ ନାଗି ନେଟୱର୍କ ପାଉ ନାହିଁ ବେଳେ ବେଳେ କଟି ଯାଉଛି। ତଥାପି କାଟ ନା ମୋ କଥାଟା ତମେ ସେ ହ ତମେ ତମେ ସେପଟରୁ କଥା ହୁଅ ମୁଁ ଶୁଣୁଛି କର। କାଟିବ ନାଇ ଦଶ ମିନିଟ୍ ପରେତେ ମୋ ସାଙ୍ଗେ କଥା ହେଇଯାଉ।
ହଁ ହଁ ଆଉ କ ହଁ ପା କହୁଛ ସେ ସେୟା ସୁୁ ଶୁଭୁଛି ବା ତମେ ଯାହାବି କହୁଛ ମୋତେ ସବୁ ଶୁଭୁଚି।
ହଉ ହଉ ଆଉ ମୁଁ କହିଲି ତମ ସିଆଡେ ବର୍ଷା ହଉଛି ନା? ହାଲୋ ହାଲୋ।
ତମ ହଁ ତମର ତ ବର୍ଷା ହଉଛି ଜୋରେ ବର୍ଷା ହଉଛି ମତେ ଶୁଭୁଛି। ଆଉ କଣ ଆଉ କରିବା ଏଇ ବୋଟେ ବର୍ଷା ଫର୍ଷା ତ ହଉ ଟିକେ ଭଗା
ଝିଅର କୋଉଠି ଆଡ଼ିମିସନ କଲଣି ନା?
ହଉ ବୁଝିଲକି ଭଗବାନଟା ନାଇଁ ନାଇଁ ପୁଅ ପୁଅ ପଢ଼ିଲାଣି। ନାଇ ନାଇଁ ପୁଅ ପାଠ ପଢୁଛି ଝିଅ ପଢୁନି ଝିଅର ବୟସ ହେଇନି ପାଠ ବର୍ଷ ହେଲେ ହଁ ଝିଅକୁ ତିନି ବର୍ଷ। ହଁ ଝିଅକୁ ସା ତିନି ବର୍ଷ ପୁଅକୁ ଛଅ ବର୍ଷ।
ଆଚ୍ଛା ଆଚ୍ଛା ଭଲ ଆଉ ନା ମୋର। ପୁଅ ଝିଅ ବଡ ମୋର ଝିଅ ଏକୋଇଶି ବର୍ଷ ପୁଅ ନା ବାଇଶି ବର୍ଷ ପୁଅ ପୁଅର ହଉଛି ଉଣେଇଶି ବର୍ଷ ଜାଣିଲ ନା
ଅ ହ
ଆଉ ଏଇଆ ଆଉ। ହଁ ଝିଅ ତାର ବି ସି ପାସ୍ କରିକି ତା ସବୁ ରେଲୁଏ ଏସ୍ ଏ ସେ ସି ପାଇଁ କୋଚିଂ ନଉଛି।
ହୁଁ।
ପୁଅ ତାର ହଉଛି ପ ଡିପ୍ଲୋମା କରିଥିଲା ତାଙ୍କ ଗଭର୍ଣ୍ଣମେଣ୍ଟରେ ଗଭର୍ଣ୍ଣମେଣ୍ଟରେ କରିଥିଲା ତାଙ୍କ କ ତାପରେ ପାଇଗଲା ପି ପି ଏଲ୍ ରେ ପାଇଗଲା ଚାକିରି। ବୁଝିଲନା ଏଇଆ ଆଉ କଣ କରିବି ଅଛ ଆଉ ଆଉ ମ ଦି ପୁରା ଚାକିରି ଏମିତି ଆଉ
ନାଇଁ ଆମର କେହି ଚାକିରି ବାକିରି କରୁନାହାନ୍ତି ଆମେ କାଇହିଁ ବଡ଼ କଥା କହିବା ମିଛରେ କହିବା ନାଇଁ। ବର୍ଷା ହଉନି ମାନେ ବର୍ଷାଟା ଉଠଇଛି କିନ୍ତୁ ଆମର କେହି ଚାକିରି ବାକିରି କରନ୍ତିନି ଆମର ସବୁ ଗାଈ ସେବା ବାପା ଗାଈଚରଉଛନ୍ତି ବଡ଼ା ବାପା ମଇଁଷି ଚରଉଛନ୍ତି ଦାଦା ଗାଈ ଚରାଉଛନ୍ତି।
ତୁମର ତୁମର ଆମର ବି ଗାଈ ଅଛି ନା ମୁଁ ହେଇ କହୁନି ନା ମୁଁ ବା ଗୋଟେ ଗାଈ ରଖିଛି। ମତେ ଗାଈ ମୋ ଗାଈ ପଘାଟା ଟାଣିନେ ଭେଜିଗଲା ଲୋ ବାପା ବୁଝିଲ ନା ମୋ ଗାଈ ପଘା ରହିଲା ପଦାରେ।
ଓହୋ ହଁ ହଁ ଗପୁଛେ ଇଆଡେ ଆଉ କଣ କରିବ
ଜୋର ପୁରା ବର୍ଷା ପକେଇଲା ଆଉ ଯଇକି ଆଣିପାରିମି ନା
ଆ ତମେ ଆମର ମୋ ମା ଭଳିଆ ବୟସ ଆଉ ମାନେ ମା ଭଳିଆ ଆଉ। ଆମେ ଭାଇ ଭଉଣୀ ଡାକା ଡୁକି ହଉଛେ ସତ କିନ୍ତୁ ସେଇଭଳିଆ। ମୋ ବୟସ ଆ କେତେ କି ମୋ ବୟସ ସେଇ ଛବିଶି ସତେଇଶି ବର୍ଷ।
ହଁ ସେଇ ଚ ଚବିଶି ବର୍ଷ କାଲି ଯାଇଥିଲୁ ଯେ ୟାକୁ ନେଇକି ଆମର ପୁଣି ଆମ ସବୁ ଚାକିରି ଆମର
ହଁ ଯିଏ ଯୋଉ ଲେକ୍ଚରର ଅଛି ଯିଏ ପାଠ ପଢିଲା ହଁ ଦେଖନ୍ତୁ ଆମ ପୂର୍ବ ପୁରୁଷରୁ ରଇ ଆଇଛି ଆମର ଗାଈ ସେବା ଗୋ ସେବା ଆମେ କ କରି ହେଇଲୁ ସେଥିପାଇଁ ଆମ ପୂ ଛୁଆ ମାନେ ବି ସେଇଆ କଲେ ଆମେ ଏବେ ଚାହୁଁଚୁ ଆମ ଛୁଆମାନଙ୍କୁ ଆମେ ଭଲ ପାଠ ପଢେଇଆ ଏଇ ମୋ ପୁଅକୁ ଏଇନା ବି ପି ପାଠ ପଢଉଛି ମୁଁ ବି ଚାହୁଁଛି ସେ ଚାକିରି ବାକିରି କରୁ।
ଅ ମାନେ ଆମେ କଣ ପୁଟ ତାପରେ ଆମର ପୂର୍ବ ପୁରୁଷରୁ ଖଣ୍ଡାୟତ ଜାତି ଆ ତାର ଯାହା ବି ହେଲେ ତାଙ୍କର ସବୁ କଣ ମାନେ ଆଉ କୌଣସି କାମ କରିପାରିବେନି ନା ଆମର ତ କିଛି ଭଗବାନ ବୃତ୍ତି ଦେଇନା ଆମକୁ।
ଜିମିତି ତୁମର ବୁ ତି ଯାହାବି ହେଲେ ତମେ ଚାକିରି କର ନ କର ତମର ଗାଈ ସେବା କରିବ ଗୋ କ୍ଷୀର ଇଏ କରିବ ତମର ଚଳିଯିବ କହୁନ ଆମ ଛୁଆ ଯକି କିଛି ନ କରିବେ ବେକା ଖାଇବାକୁ ପାଇବେନି ପାଇବେ ନା।
ହଁ ସେ ମୋ ପୁଅକୁ ତ ମୁଁ ସେଇଟା ବୁ ଝଉଛି ମୁଁ କଇଲି ମୋ ଭଳିଆ ହବୁନି ମୁଁ କଇଲି ମୋ ପୁଅକୁ ମୁଁ ବୁଝଉଛି ମୁଁ କଇଲି ତୁ ମୋ ଭଳିଆ ହବୁନି। ଭଲ ପାଠ ପଡ ଦି ଅକ୍ଷର ପଡ ପଡିଲେ ସିନା ମଣିଷ ହବୁ ଚାକିରି କଲେ ପଇସା ପତ୍ର ଯା
ଆ ତ ଦେଖିବା ଆଉ ସେମିତି ନାନ୍ତି। ମୁଁ କହିଲି ଆଜ କାଲି ଛୁଆ ସବୁ ପାଠ ପଢିବେ ଜାଣିଲ ନା ବାବୁରେ। ଏଇ ଗୋଟାକ କରିକି ରଖିଦବା ଫେରେ ବର୍ଷା ଛାଡିନେ ଫେରେ କ
ହଁ ମୁଁ କଇଲି ଏଇ ଗୋଟେ କରିକି ରଖିଦବ ତମର ଦିଟା ମୋର ଦିଟା ହେଇଗଲା। ଫେରେ ସନ୍ଧ୍ୟା ଆଳକୁ କରିବା କାଇଁ କହନି ବର୍ଷା ଟା ଜୋର ହଉଛି ତ। ମୁଁ ଭେଦି ଗଲିନି ବୁଝିଲୁ ନା ହ୍ୟାଲୋ।
ଏଇଆ କରିଆ ଆଉ ହଁ ମୁଁ କହିଲି ଏଇଟା କମ୍ପ୍ଲିଟ ହେଇଯାଉ ତାପରେ ସନ୍ଧ୍ୟା ଅଳୁ କରିବୁ ଆଉ।
ହଁ ବଟ ମୁଁ କାଟୁନି କାଇଁ କୁହନି? ତୁମର ଲସ ହବ ବୋଲି କାଟୁନି ମୁଁ ବର୍ଷାରେ ଭେଦି ଗଲିନି ତମେ କରିବ ସନ୍ଧ୍ୟା ଆଳକୁ ଆଁ।
ହାଲୋ।
ହଁ ମୁଁ ସ ନ୍ଧ୍ୟାଏଳକୁ ମୁ ଡାଇରେକ୍ଟ ୱାଟ୍ସଅପ୍ ରେ ମେସେସ କରିକି ଆ ତମକୁ ପକେଇଲେ ତମେ ଇଏ କରିବ ଆଉ।
ହଁ ଆଉ କଣ କନି ଏଇଠି କରିଦେଇଥାନ୍ତି ବର୍ଷା ହଉଛି ତ।
ହଉ ଏଇନା ନ ହେଇଛି ହବ ଆଉ କଣ। ହୁଁ ଆଉ କଣ ଆଉ ଏଇତ ବସିଛି ଏଠି ଆଉ କଣ କରିଆ। ଆଉ କଣ ମାନେ ରୋଷେଇ ବାସ କଣ ହେଲାଣି ନା ନାଇଁ ରାତି ପାଇଁ କିଛି ଆରମ୍ଭ ହେଇନି।
ନା ରାତି ରାତି ପାଇଁ ଜ ଏଇ କରିଦେଇଚି ମଟର। ପକେଇ ଦେଇଛି ଘୁଗୁନି କରିମି କାହିଁକି ନା ଗାଧୁଆ ବେଳେ ଟିକେ ପଖାଳ ଖାଇଲି ନା। ରାତିକି ଟିକେ ଭଲସେ ଆମ ରୁଟି ଖାଉ ଆମ ରୁଟି ଖାଉ। ଜାଣିଲ ନା ମୁଁ କ ଆମର ରୁଟି ଖାଉ। ମଟର ତରକାରୀ କରିଦମୁ ରୁଟି ଖାଏ ମୁୁ। କାଲି ଫେରେ ଆମର ହଉଛି ରବିବାର ଅଛି ଅରୁଆ ଖାଉ। ସୋମବାର ହଉଛି ସ୍ଥାନ ପୂର୍ଣ୍ଣିମା ଅଛି ଫେରେ ଅରୁଆ ଖିଆ ହବ ଫେରେ ମନ୍ ଙ୍ଗଳବାର ବୁଧବାର ଯିବ ଫେର ଗୁରୁବାର ଅୁରୁଆ କ୍ଷା ହବ ହଁ ହଁ।
ପାଞ୍ଜି ବୋଧେ ଆସ ସେଇଥି ପାଇଁ
ହଁ ହଁ ହଁ ତମର?
ହୁଁ ଆମର ଜଗନ୍ନାଥ ଜଗନ୍ନାଥ।
ତମର ଜଗ ଓହୋ। ତମର ଜଗନ୍ନାଥ ପାଞ୍ଜି ଆମର ବିରଜା ପାଞ୍ଜି। ହଉ ତୁମେ ଅଲଗା ଯେତେବେଳେ ଫୋନ କରିବ ମୁଁ ଅଲଗା ଜ ସେତଳେ ଆପ ରେ ଫୋନ ନକିରିବ ସେତଳେ କଇବ ତମ ଘର କୋଉଠି କଣ ଆଉ ବୁଝିଲ ନା।
ହଁ ମୁଁ କଇବି କଇବି ମୁଁ ୱାସପ ରେ କହିବି କେତବେଳେ କଥା ଅବା ଆଉ ଫ୍ରି ହେଲେ ଆଉ।
ହଁ ହଁ କାଟିଦିଅ ନା ପଛରେ କରିବ?